ହ୍ୟାଲୋ।
ହଁ ହ୍ୟାଲୋ।
ସାର୍ ନମସ୍କାର, କେମିତି ଅଛନ୍ତି?
ଆଜ୍ଞା ନମସ୍କାର, ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ବହୁତ ଭଲ ଅଛି ସାର୍। କଣ କରୁଛନ୍ତି ସାର୍?
କିଛି ନୁହେଁ ଯଦି କହିବା ବର୍ଷା ଦଉଛି ବର୍ଷା ପାଗକୁ ଟିକେ ଉପଭୋଗ କରୁଛୁ, କେ ତେ ସୁନ୍ଦର, ପ୍ରତ୍ୟେକ ଋତୁ ଯେହେତୁ ସତନ୍ତ୍ର ବର୍ଷା ପାଗ ବି ନିହାତି ରହିବା ଦରକାର।
ଆଜ୍ଞା ଆଜ୍ଞା ନିହାତି ସାର୍।
ପାଗକୁ ଆମେ ଟିକେ ଉଁ ମଜା ନଉଛୁ ବର୍ଷା ପାଗର।
ବହୁତ ଭଲ କଥା ସାର୍। କଣ ଖାଇଛନ୍ତି ଏମିତି ପାଗରେ?
ଖାଇବା କଥାଟା ପରେ କହିବି, ମୁଁ ଖାଇସାରିଛି ଅଲରେଡି କିନ୍ତୁ ଆଉ ଗୋଟେ କଥା କହିବି। ଆମର ମୁଁ ପର୍ଯ୍ୟଟନସ୍ଥଳୀ ବିଷୟରେ କିଛି କହିବି।
ଆଁ କଣ କହିଲେ?
ଆମର ଯେତେକ ସବୁ ଦର୍ଶନୀୟ ସ୍ଥାନ ବା ପର୍ଯ୍ୟଟନ ସ୍ଥଳୀ।
ଆଜ୍ଞା ଆଜ୍ଞା କୁହନ୍ତୁ।
ତୁ ଆମେ କନ୍ଧମାଳ ବାସି ନିଶ୍ଚିତ ଭାବରେ ଆମ ଅଞ୍ଚଳରେ ସବୁ ଏ ଯେ କୌଣସି ଦର୍ଶନୀୟ ସ୍ଥାନ ଅଛି। ଆମେ ଜାଣିବା ଦରକାର ଯାହା ଦ୍ଵାରା ଆମ ପରିଚୟ ସେଇଟା ଆମେ ଜଣଙ୍କୁ କହି ପାରିବା ତାକୁ ନେଇକି ଆମେ ଗର୍ବିତ କରିବା ତାର ସୁରକ୍ଷା କରିବା ତାର ପ୍ର-ପ୍ରଚାର ପ୍ରସାର କରିବା। ତ ପ୍ରଥମେ ଆମେ ତାକୁ ତାର କୋଉ ସ୍ଥାନରେ ଅଛି ତାର- ଉହୁଁ। ଜାଗା ନା ତାର କିମ୍ବନ୍ଦନ୍ତୀ ତାର ଇତିହାସ ତଥା ଆମେ ଜାଣିଲେ ଜଣକୁ କହିବା ତ ଆମର ସେହି ଜାଗାକୁ ଯଦି ଆମ ଜିଲ୍ଲା ତା ଛଡା ଜିଲ୍ଲା ବାହାରୁ ହଉ ହଉ କିମ୍ବା ରାଜ୍ୟ ବାହାରୁ ସବୁ ପର୍ଯ୍ୟଟକ ଯଦି ଆସିବେ ନିହାତି ଭାବରେ ସେମାନେ ଆସିବା ଦ୍ଵାରା ହବ କଣ ନା ଆମ ସେଇ ଅଞ୍ଚଳ ଟା ଉନ୍ନତି ହବ କେମିତି ଯଦି କହିବେ ଯେମିତି କିି ଯଦି ଗୋଟେ ପର୍ଯ୍ୟଟନ ସ୍ଥଳୀର ଉଦାହରଣ ଦେବି ତେବେ ଆମର ଆପଣ ଶୁଣିଥିବେ ଉଦୟଗିରି ପାଖରେ ଆମର ଉଦୟଗିରି ବ୍ଲକ୍ ପାଖରେ ଗୋଟେ ମୁକୁଲିଙ୍ଗିଆ ଅଛି ଶୁଣିଛନ୍ତି କେବେ?
ଆଜ୍ଞା ଆଜ୍ଞା ସେଇ ସବୁ ତ ଶୁଣିଚି ସେଇ ସବୁ ତ ଆମର ଏଇ ପାହାଡ ଅଞ୍ଚଳର ଇଏ ହେଲେ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ଜିନିଷ ହଉଚି ଆମର ଆମର ଏଇ ଯୋଉ ମନ୍ଦିର ସ୍ଥାନ ଯାକ। ମାନେ ଦେଖନ୍ତୁ ଏବେ ଯେମିତି କିି ପୁରୀ ହଉଚି ଜଗନ୍ନାଥ ମନ୍ଦିର
ଆଜ୍ଞା।
ଓ ସମୁଦ୍ର ତଟ ପାଇଁ ପ୍ରସିଦ୍ଧ ଏଇ ପବିତ୍ର ପର୍ଯ୍ୟଟନ ସହର ନା କଣ କହୁଚନ୍ତି? ଆଜ୍ଞା ଆହୁରି ହେମତି ହିଁ କୋଣାର୍କ କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିର ହଉଚି ବିଶ୍ଵ ବିଶଓଐତିହ୍ୟ ଅ ସ୍ଥାଳୀ ଯାହା ସୂର୍ଯ୍ୟ ଦେବତାଙ୍କ ମନ୍ଦିର ଭାବେ ଖ୍ୟାତ ହୋଇଛି ସେଇଠି।
ହଁ ଆଜ୍ଞା ଆପଣ ଅ- ନିହାତି ଭାବରେ ଯାହା କହିଲେ ଠିକି ଏବଂ ମୁଁ ମୁଁ ବି କହିବି ଯେ ସେ ଗୋ ସେ-କୋଣାର୍କ ମନ୍ଦିର ସୂର୍ଯ୍ୟ ମନ୍ଦିର ତାକୁ ଯଦି ଆମେ ଆ
ଇଣ୍ଟରନେଟ ଦୁନିଆରେ କିମ୍ବା ଆମେ ଯୋଉଟି ବି ଚାହିଁବା ଆମେ ବହି ମାଧ୍ୟମରେ ପଢିପାରିବା ଜାଣିପାରିବା କିନ୍ତୁ ଆମ ଯୋଉ ନିଜ ଅଞ୍ଚଳରେ ଅଛି ସେଇଟା ତ ଆଜି ପର୍ଯ୍ୟନ୍ତ ଲୋକଲୋଚନକୁ ଆସିନ ଆସିନି ଯଦି ଆମେ ତାର ଅ ସଠିକ ଭାବରେ ପ୍ରଚାର ପ୍ରସାର କିମ୍ବା ଜାଣିବା କିମ୍ବା ଜଣଙ୍କୁ ଜଣେଇବା ତେବେ ନିହାତି
କହିଲେ ମୁକ୍ଲିଙ୍ଗିଆ ବୋଲି ଏଇଟା ତ ସାର୍ ସମସ୍ତେ ଜାଣିଚନ୍ତି। ବାହାରୁ ବି ଲୋକ ଆସନ୍ତି ଆମର ମୁକଲିଙ୍ଗାକୁ ବୁଲିବା ପାଇଁ ଏଇଟା ତ ଆମର। ଏବେ ଏ ମୋବାଇଲ୍ ଫୋନ୍ ରେ ୟୁଟୁବ୍ ରେ ଫେସବୁକ୍ ରେ ଏଇ ସବୁ ଜାଗାରେ। ଏ ସବୁ ପୁରା ଆମର ଏଇଟା ପୁରା ଚିହ୍ନିତ ହେଇଯାଇଛି ଜାଗା। ଟା ଏଇ ମୁକ୍ଲିଙ୍ଗ ଜାଗାଟା ଆଜ୍ଞା ତ ଏବେ ଯେମ ଯେ ଆମର। ସମସ୍ତେ ଯୋଉ ଜାଗା ଟାକୁ ଜାଣିଛନ୍ତି ଯେପରିକି ଏପଟେ ଏପଟେ ଚିଲିକା। ଭାରତର ସବୁଠାରୁ ବଡ ଲବଣ। ହ୍ରଦ ଯେଉଁଠାରେ ଡଲଫିିନ ଦେଖିବାକୁ ମିଳେ ଯୋଉଠାରେ ଆମେ ଡେ ଡଲଫିନ ଦେଖିବାକୁ ପାଉ।
ଆଜ୍ଞା।
ଲିଙ୍ଗରାଜ ଟାଇମ୍ ଆମର ଯୋଉ ମନ୍ଦିର ଲିଙ୍ଗରାଜ ମନ୍ଦିରଟା।
ଆଜ୍ଞା।
ଭୁବନେଶ୍ୱରେ ପ୍ରାଚୀନ ଶିବ ମନ୍ଦିର ଯାହା ଐତିହାସିକ ପ୍ରସିଦ୍ଧ ଆମର ସେଇଠି। ଶହେ ଆଠ ନା ଶହେ ସାତଟା ଲିଙ୍ଗ ଅଛି ଆମର ଯୋଉ। ଲିଙ୍ଗରାଜ ମନ୍ଦିରରେ ଆପଣ ଜାଣିଚନ୍ତି ସାର୍?
ଫାଷ୍ଟ ଏରା କିଛି ମାତ୍ରାରେ ସେଟା ତ ଜାଣିିନଥିଲି ଆଉ। ଜାଣିବାକୁ ଚାହିଁବି କହିଲେ ବି ମୋ ପାଇଁ ଭଲ ରହିବ।
ଆଜ୍ଞା ଲିଙ୍ଗ ଲିଙ୍ଗରାଜ ମନ୍ଦିର ଟା ସାର୍ ଆମର ଭୁବନେଶ୍ଵରରେ। ଉପସ୍ଥିତ ଅଛି।
ହଁ ମୁଁ ଅବଶ୍ୟ ଏକ ଥରେ ମୁଁ ଅ ଭ୍ରମଣରେ ଯାଇଥିଲି ଦର୍ଶ ଶନ କରିକି ମଧ୍ୟ ଆସଚି କିନ୍ତୁ ଏତେଟା ଲିଙ୍ଗ ଅଛି ଜାଣିନଥିଲି କି ଗଣ ନଥିଲି। ଆଜି ଜାଣିଲି ଆପଣ।
ଆଜ୍ଞା ଆମର ସେ ଲିଙ୍ଗରାଜ ମନ୍ଦିରରେ ଆମର ମୋବାଇଲ୍। ଫୋନ୍ ଟା ସେଇଠି ବ୍ୟବହାର ନିଷେଧ ସେଇଠି। ସେଟା ଯେମତି ସବୁକି ସେଟା। ଆଉ ସେଇଠିକି ଯିବ ଦର୍ଶନ କରିବ ଆମର ସେଇଠି। ଆମର ଭୋଳା ବାବାଙ୍କର ସେଇଠି ଆମର ଲିଙ୍ଗଟା ହଉଛି ଆମର ଶହେ ଆଠଟା ନା ଶହେ। ସାତଟା ଏମିତି ବୋଧେ ଅଛି ଆମର ଲିଙ୍ଗ ଟା ଆଉ ସେଇଟା। ମାନେ ଲିଙ୍ଗଟା ସେଠେ ରଖିନାହାନ୍ତି ସେଟା ନିଜେ ଉତ୍ପନ୍ନ ହେଇକି ସେଇଠି ଅଛି ଆଜ୍ଞା ଆଜ୍ଞା।
ହୁଁ ହୁଁ ଠିକ୍ ଅଛି ତ ମୋର କହିବାର ଉଦ୍ଦେ ଶ୍ୟ ଥିଲା ଆମର ନି ଜ ଅଞ୍ଚଳର ଆମର ଟିକେ ଆମେ ବି କିଛି କିଛି ବର୍ତ୍ତମାନ ନୂଆ ନୂଆ ମଧ୍ୟ। ଉଁ ପର୍ଯ୍ୟଟନ ସ୍ଥଳୀ ବା ଦର୍ଶନୀୟ ସ୍ଥାନ ଆଦି।
ଆମର ନୂଆ ନୂଆ ଅଞ୍ଚଳ ସେମିତି ଅଛି ବୋଲେ ଆମର ଉରୁମାଗଡ। ପକ୍ଡାଝର। ଆଉ ଅକ୍ଷର ଲେଖା ପୁତୁଡ଼ି।
ଅକ୍ଷର ଲେଖା କହିଲେ ସେ ସେ ପୁଣି କଣ ମୁଁ ଜାଣିନି ଟିକେ କହିବେ କି?
ଆମର ଏଇ ମୁକୁଲିଙ୍ଗା ବୋଲି ଆପଣ ଯେମତି ମାନେ ସେଇଟା ଆପଣ କଣ କ ମାନେ। ସେଇଟା ଗୋଟେ ନାଁ ଟେ ମୁଖ ସେଇଟା ଗୋଟେ ଗୋଟେ ପାହାଡ ଅଞ୍ଚଳିଆ ଜାଗା। ଗୋଟେ ସବୁଜ ସୁନ୍ଦର ଜାଗା ସେଇଟା ତାର ଆମେ ଆମେ ଜାଣିଛୁ ଯେ। ତାର ନାଁ ହଉଛି ଗୋଟେ ଉଁ ମୁକ୍ଲିଙ୍ଗିଆ ବୋଲି। ସେମତି ହିଁ ଅକ୍ଷର ଲେଖା ସେମିତି ହିଁ ଅକ୍ଷର ଲେଖା। ଆଜ୍ଞା।
ଏ ମାନେ ପର୍ବତର ଆମେ ଦୃଶ୍ୟ ଟାକୁ। ଦେଖୁଚ ଆଉ ମାଳମାଳ ପର୍ବତ ଟାକୁ ଆମେ ଦୃଶ୍ୟଟାକୁ ଆମେ ଦେ ଖିପାରୁ ବା ଭୋଗ କରୁ ପା।
ଆଜ୍ଞା ଏଇ ଅକ୍ଷର ଲେଖାଟା ବି ସେମିତି ହିଁ ପୁରା ପଥରାଞ୍ଚଳ ଅକ୍ଷର ଲେଖା ଇ ଏଥିପାଇଁ ଅକ୍ଷର ଲେଖା ହେଇଛି ଯେ ସେଇଠି କେବଳ ବହୁତ ପଥରା ଅଞ୍ଚଳ ମାନେ ବହୁତ ବଡ ବଡ ପଥର ଯାକ ସେଇଠି ଥାଏ, ଆଜ୍ଞା ସେଇ ପ ଥରରେ ସେଇ ପଥର ଯିଏ ବି ସେଇଠି ବଣଭୋଜି କରିବାକୁ ଯାଆନ୍ତି ସେଇ ପଥରରେ ହିଁ ସେ ପଥର ପଥର ସହିତ ହିଁ କିଛି ଲେଖା ଲେଖି କରିକି ଆସନ୍ତି। ସେଇଥିପାଇଁ ମାନେ ସେଇଥିର ପାଣି ସେଇଥିର ସେ ପଥର-ଅ-ଅ-ଅ ସେଇଥିର ସେ ବଣ, ଗଛ ସେଥିପାଇଁ ତା ସେଇ ତାକୁ ନାଁ ଦିଆ ହେଇଛି ଯେ ଅକ୍ଷର ଲେଖା।
ଆଚ୍ଛା-ଆ-ଆ-ଆ ତ ଜାଣିବାକୁ ଚାହିଁବି କୋଉ ବ୍ଲକ ରେ ଅବସ୍ଥିତ କୋଉ ଜାଗାରେ?
ଏଇଟା ଆମର ଉର୍ମାଗଡ ପ ଆମର ଉଡ୍ ଉର୍ମାଗଡ ଯେ, ଆପଣ ଉର୍ମାଗଡ ଯାଇଛନ୍ତି?
ନା ଆଜ୍ଞା ମୋର-ଅ-ଅ-ଅ ତ-ଅ-ଅ-ଅ ଟୁଆଁଙ୍ଗା ବ୍ଲକ ର। ମୁଁ ଏବେ ବାଲିଗୁଡାରେ ରହୁଛି, ତ ଯଦି ଯିବି କେମିତି ଯିବି କହିବେ?
ବ୍ଲକ ଟା ହଉଛି ଆମର ଏଇଟା ଫୁଲବାଣୀ, ଫୁଲବାଣୀ ବ୍ଲକ ରେ କି ଆପଣ ଫୁଲବାଣୀରୁୁ ଆପଣ ଯି ଯିବେ-ଏ-ଏ-ଏ ଅ-ଅ ଫୁଲବାଣୀରୁ ଆସିକି ଆପଣ ଯାଇ ପା ଆ ଫୁଲବାଣୀ ଯଦି ଆପଣ ଆସିଗଲେ ତାହେଲେ ଆପଣ ଯାଇପାରିବେ। ପୁତୁଡି ଯାଇପାରିବେ ପୁତୁଡିରୁ ଆ ଆପଣ ଯାଇପାରିବେ ଆ-ଆ ପକଡା ଝର ଯାଇପାରିବେ, ପକଡା ଝରରୁ ଅକ୍ଷର ଲେଖା, ଅକ୍ଷର ଲେଖାରୁ ଉର୍ମାଗଡ। ଦାରିଙ୍ଗବାଡି ଆପଣ ଫୁଲବାଣୀରୁ ଆପଣ ସବୁ ଜାଗାକୁ ଯାଇପାରିବେ। ବା ଏମିତି ପାହାଡ ଅଞ୍ଚଳିଆ ଏମିତି ଗଛ ପତ୍ର ସବୁଜ-ଅ-ଅ କି ଛି ଏ ଏସବୁ ସବୁ କିଛି ଦେଖିପାରିବେ ଆପଣ। ଆନନ୍ଦ ନେଇ ପାରିବେ ସେ ଜିନିଷ ଟାକୁ ଆଉ ଏବେ ତ ବର୍ଷା ପାଗ କରିଛି। ଏସ ଏମିତି ଟାଇମ ରେ ବୁଲିବାକୁ ବହୁତ ମଜା ଲାଗେ ଖାଲି ଟିକେ ବର୍ଷା ହବ ଯାହାକୁ ତ ବର୍ଷା ପସନ୍ଦ ସେମାନେ ତ ବର୍ଷାରେ ବୁଲିବାକୁ ଚାହିଁବେ ଆଉ ଯାହାକୁ ତ ନୁହଁ ସେମାନେ ତ-ଅ ନୂଆ ବର୍ଷ ଯେତେବେଳେ ଆସେ ସେତେବେଳେ ଆମର ସେପଟେ ବହୁତ ଗହଳି ହୁଏ ବହୁତ ବହୁତ ଆସନ୍ତି ପୁରା ବସ୍ ରେ ପୁରା ଫୁଲ ଫୁଲ ହେଇକି ଆସନ୍ତି ସବୁ।
ଆଜ୍ଞା ଆଜ୍ଞା। ତେବେ ଅକ୍ଷର ଲେଖା ଟା ଫୁଲବାଣୀ ବ୍ଲକରେ ଅଛି?
ଆଜ୍ଞା ଆଜ୍ଞା।
ହଁ ନିଶ୍ଚିତ ଭାବେ ସମୟ ହେଲେ ଆମେ ସମୟ ବାହାର କରି ଦିନେ ପରିଭ୍ରମଣରେ ବାହାରିବା।
ହେଲେ ଆପଣ ତାରା ତାରିଣୀ ମନ୍ଦିର ଯାଇଛନ୍ତି ଗଞ୍ଜାମ ଜିଲ୍ଲାରେ ଏକ ପ୍ରସିଦ୍ଧ ଶକ୍ତି ପୀଠ ସେଇଟା।
ହୁଁ ହୁଁ ନା ଆଜ୍ଞା ମୁଁ ଯାଏନି। ବଟ ଆପଣ ଯ କହିଲେ ନିଶ୍ଚିତ ଭାବେ ଦିନେ ଚେଷ୍ଟା କରିବି ଯାଇ ପହଞ୍ଚିବା ପାଇଁ।
ଏଟା ଆମର-ଅ-ଅ ଗଞ୍ଜାମ ଜିଲ୍ଲାର ଏକ୍ କ ପ୍ରସିଦ୍ଧ ଶକ୍ତି ପୀଠ ସେଇଟା ମା ତାରାତାରିଣୀଙ୍କର। ସେଟା ମନ୍ଦିର। ତାପରେ ଅଛି ଆଉ ଗୋ ଆହୁରି ବି ଅଛି-ଇ-ଇ ଧଉଳି ଶାନ୍ତି ସ୍ତୂପ ହଉଛି-ଇ-ଇ ଅଶୋକ ଙ୍କ ଏକ ଐତିହାସିକ ସ୍ଥାନ।
ଆଜ୍ଞା।
ନ୍ତି ଆମର ଓଡିଶାର ବହୁତ ପର୍ବପର୍ବାଣି ଅଛି ଆମ ମାନେ କହିଲେ ବି ସରିବନି ଆମର ସେତିକି ପର୍ବପର୍ବାଣୀ ଅଛି। ଗୋପାଳପୁରରେ ବିଚ ହଉଛି। ସମୁଦ୍ର କୂଳରେ ସୌନ୍ଦର୍ଯ୍ୟ। ସୁ ଆ ସୁନ୍ଦର ଓ ପର୍ଯ୍ୟଟନ ସ୍ଥଳୀ। ଆମର ଗୋପାଳପୁରରେ ସମୁଦ୍ର ଟା ହଉଛି ବେଶୀ ସୁନ୍ଦର ଆଉ ପର୍ଯ୍ୟଟନ ସ୍ଥଳୀ ଟା।
ଆପଣ କେବେ ଯାଇଛନ୍ତି ଆଜ୍ଞା?
ଆଜ୍ଞା ଆଜ୍ଞା! ମୁଁ ଯାଇଚି।
ଆଚ୍ଛା ବହୁତ ବଢିଆ ତେଣୁକରି ଭଲ ସେ କହିପାରୁଛନ୍ତି ଆମେ ତ ଦେଖିନୁ ଆଜ୍ଞା। କି ଯାଇପାରେ ନା କେମିତି କହିପାରିବୁ ଆପଣ ଙ୍କ
ଭଗବାନ ସମସ୍ତଙ୍କ ଭାଗ୍ୟରେ ସବୁ କିଛି ଲେଖିଥାନ୍ତି। ଆପଣ ବି ବହୁତ ଜଲଦି ଯିବେ। ଆପଣ ବି ଦେଖିବେ ସେ ଜାଗା। ଆପଣ ବି ସେ ଜାଗାର ଆନନ୍ଦ ନେବେ। ଆଉ ରେ ଯଦି ଭଗବାନ ଚାହିଁବେ ତ ଆପଣ ଆଜି ବି ଯାଇପାରିବେ କାଲି ବି ଯାଇପାରିବେ। ସବୁ ଭଗବାନଙ୍କ ହାତରେ ଅଛି ତ ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ। ଆଉ ଆପଣ ଆପଣଙ୍କର କର୍ମରେ ଲାଗିଥାନ୍ତୁ। ନିହାତି ଦିନେ ଯାଇପାରିବେନି ହେଟି ଦିନେ ଆପଣ ବି ଦେଖିପାରିବେ।
ଆଜ୍ଞା! ମୁଁ ଚେଷ୍ଟା କରିବି ମୋର ସତ ଚେଷ୍ଟା କରିବି। ଆଉ ଭଗବାନଙ୍କ ଉପରେ ବି ବିଶ୍ଵାସ ଭରସା ଅଛି। ଯେ ମତେ ଭଗବାନ ନେଇକି ସେଇ ଜାଗାକୁ ଛାଡିଦେବେ। ମତେ ଦେଖେଇ ଦେବେ।
ଆଜ୍ଞା। ତ ନନ୍ଦନକାନନ ଦେଖିଥିବେ ତ ଭୁବନେଶ୍ୱର ରେ?
ହଁ ଆଜ୍ଞା ଦେଖିଚି ସେଇଟା ଦେଖିଚି।
ଆମର ନନ୍ଦନକାନନ ଜୁଉ ହଉଚି ହ୍ୱାଇଟି ଟାଇଗର ପାଇଁ ଆମର ଯୋଉ ହ୍ଵାଇଟ ରେ ଯୋଉ ଆମର ଧଳା ଧଳା ବାଘ ପାଇଁ ଖ୍ୟାତ ଚିଡିଆଖାନା ସେଇଟା।
ଆଜ୍ଞା ଆଜ୍ଞା।
ଆଉ ଚନ୍ଦନେଶ୍ଵର ମନ୍ଦିର ହେଉଛି ବାଲେଶ୍ଵର ଜିଲ୍ଲାର ପ୍ରସିଦ୍ଧ ଧାର୍ମିକ ସ୍ଥଳ।
ଆପଣ ସେଠିକି ବି ଯାଇଚନ୍ତି? ଆଜ୍ଞା ବହୁତ ଜାଗା ବୁଲିଛନ୍ତି ବହୁତ ବଢିଆ। ଆଉ ଆପଣଙ୍କ ଠାରୁ ଶୁଣିକି ଖୁସି ଲାଗିଲା ଏତେ ଜାଗା ବୁଲିଛନ୍ତି।
ଆଜ୍ଞା ସାର୍! ମତେ ବି ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ଧନ୍ୟବାଦ ସାର୍ ନମସ୍କାର ରଖୁଚି।
ଆଜ୍ଞା।